ହାଲୋ।
ହା। ହଁଅଁ କୁଅ?
ହାଲୋ।
ହଁ ହଁ କୁହ କଁ କରୁଚ?
ତମ କଥା ବୋହୁତ୍ କମ୍ ଶୁଭୁଚି।
ହ୍ୟାଲୋ ଶୁଭିଲା?
ନାଇଁବହୁତ୍ ସ୍ଲୋ ଶୁଭୁଚି ତମ କ ନାଇଁ ଧୀରେ ଶୁଭୁଚି ତମ କଥା।
ହ୍ୟାଲୋ।
ହଁଅଁ କୋହୁନା।
ଆଉ କଁ କରୁଚ?
ଏଇ ଆସିଚି କି ଠାକୁର ପୂଜା କରିକି ଆସିଲି।
ହୁ ହୁଁ ଖାଇବା ପିଇବା ସବୁ ସରିଲାଣି?
ହଁ ସକାଳେ ଜଳଖିଆ ଖାଲି ଖାଇଚି। ଆଉ କିଛି କରିନି ରୋଷେଇ କରିବି ଖାଇବି ତାପରେ ଆଉ।
ହୁଁଉଁ।
ତମେ କଁ କରୁଚ?
ମୁଁ ଏଇ ତ ସବୁ କାମ ସରିଲା ରୋଷେଇ ଫୋଷେଇ ସରିଲା। ଏଇ କପଡ଼ା ଲୁତା ଅଛି ସଫାସଫି କରିଦେଇଚି ତାକୁ ଖାଲି ଶୁଖାଶୁଖି ହବ। ବର୍ଷା ପାଗ ତ ଯେମିତି ହୋଉଛି। କିଛି ନଥିଲା ରଜ ବେଳୁ କୁ କିଛି ନଥିଲା, ଏବେ ହଉଛି ଆଉ।
ତମ କଥା ବହୁତୁ ସ୍ଲୋ। ତମ କଥା ବହୁତୁ ଧୀରେ ଶୁଭୁଛି ବହୁତ୍ ଧୀରେ।
ଏବେ ଶୁଭିଲା?
ନାଇଁ। ବୋହୁତ୍ ଧୀରେ ଶୁଭୁଛି।
ଆବାଜ୍ ଆସୁନି, ନା ନେଟୱାର୍କ ପ୍ରୋବ୍ଲେମ୍ ହଉଛି କି କଁ।
ମାନେ କଥା ଶୁଭୁଛି। କିନ୍ତୁ ବହୁତ୍ ଧୀରେ ଶୁଭୁଛି।
ମତେ ତ ଠିକ୍ ଠାକ୍ ଶୁଭୁଚି। ନା ମୋ ଭଏସ୍ କମ୍ ହେଇଯାଉଚି ବୋଧେ ଆଉ।
ହଁଅଁ। ତମ ଭଏସ୍ ବହୁତ୍ ମାନେ କମ୍ ହେଇଯାଉଛି କି କଣ?
ଓହ।
ଆଉ କଣ କଣ ଟିଫିନ୍ ରେ କଣ ଖାଇଥିଲ?
ଖାଇଚି ଇଡ୍ଲି ତରକାରୀ।
ବନା ହେଇଥିଲା କି କିଣା?
କିଣିକି।
ହଉ ଆଉ ରଜରେ କଣ ପ୍ଲାନିଂ ଥିଲା କୁଆଡେ ବୁଲିଆକୁ ଯାଇଥିଲ?
ରଜରେ ଘରୁକୁ ଯାଇଥିଲି। ଆଉ କିଛି ନାଇଁ ଡ୍ରେସ୍ ନୂଆ ଡ୍ରେସ୍। ନୂଆ ଡ୍ରେସ୍ ପିନ୍ଧିବ ଖାଲି ଆଉ। ଯାହା ରଜରେ କରନ୍ତି ଖାଇବ ପିଠା ପୋଡ଼ପିଠା।
ଗାଁ ରେ ତ ମଜା ଆଉ ବାହାରେ ରହିଲେ କଉଠି ମଜା।
ଟିକେ ଦୋଳି ଲାଗିଥାଏ ନା ସେଥିପାଇଁ ଅଧିକ ଟିକେ ମଜା ଲାଗେ।
ଦୋଳି ଜାହେଲେ ପିଠା ପଣା ସବୁ ମଜା ଆଉ।
ହଁ ଗାଁ ରେ ଟିକେ ମଜା ଅଧିକ।
ହଁ ୟା ଘରୁକୁ ଯିବ ତା ଘରୁକୁ ଯିବ ପିଠାପଣା ସବୁ ମଜା। ଆଉ କୁଆଡ଼େ ବାହାରୁ ତାହାଲେ ବୁଲା ବୁଲି କରିଆକୁ ଯାଇନ?
ନାଇଁ ଗାଁରେ ରଜ ମାନେ ଗାଁ।
ହୁଁ। ହଁ ଆ ତି ଦି ଚାରି ଡ୍ରେସ୍ ମୁଁ ଏଇ ଖାଇଥିଲି ମୁଡ଼ି ଫୁଡ଼ି ସବୁ ଗୋଳେଇକି ଖାଇଥିଲି ଆଉ ଟିକେ ଟିଫିନ୍ ବନେଇ ବାକୁ ଟାଇମ୍ ହେଲାନି ତ।
ଆଉ ଟିକେ କାମ ରହିଗଲା ରୋଷେଇ ବି ସକାଳୁ ସାରିବାକୁ ପଡୁଚି। ଆ ସେୟା ଆଉ। ଲୁଗାପଟା ସଫାସଫି କଲାବେଳକୁ ଟାଇମ୍ ହେଇ ଏଇ ଖେଳୁଚନ୍ତି ଆଉ କଣ କରିବି। ଏ କାମ ପ୍ରେସର ଆଉ। ଖରା ମୁଁ ଟିକେ ଛାତ ଉପରକୁ ଯା ଏଇ ଘରେ ରଇଲେ ଟିକେ କାମ ପ୍ରେସର ଆଉ କଣ କରିବା। ଏ କାମ କର ସେ କାମ କର ଯେତେ ଛୋଟ ପିଲାଙ୍କୁ ନେଇକି କାମ କଲେ ଆଉରି ପ୍ରେସର।
ହଁ ଛୋଟ ପିଲା ପାଇଁ ତାର ଟିକେ ଅଧିକ କାମ ଲାଗୁଥିବ ଆଉ। ତା ପାଖରେ ରହିବା ପାଇଁ ପଡୁଥିବ।
ସବୁ ଜିନିଷ ତ ଆଖି ଆଖିରେ ରଖିବାକୁ ପଡୁଚି ଆଉ।
ହଁ ତମ ପାଖରେ କିଏ ରହୁନାହାନ୍ତି କି ମାନେ ପୁଅକୁ ରଖିଆ ପାଇଁ କି ଜଗିବା ପାଇଁ ଟିକେ?
ନା ସେମିତି ନାହାନ୍ତି ଆମେ ଯେ ଯୋଉ ସେ ଯୋଉ ଗାଁରେ ସବୁ ଅଛନ୍ତି ଯେ ଏଇଠି ଟିକେ ନହଲେ। ନ ରହିଲେ ହଇରାଣ ଆଉ। ସେଠି ବି ରହିବାକୁ ପଡୁଚି ସେମାନଙ୍କୁ ଏମିତି ଆଉ।
ତମେ କଣ ଏବେ ଏକା ରହୁଚ?
ନା ନା ଏଇ ଫ୍ୟାମିଲି ଆସନ୍ତି ମଝିରେ ମଝିରେ ଆସନ୍ତି ଆମେ ଯାଉ ଏମିତି ଆଉ।
ଓହୋ ଏବେ କିଏ ତମେ ତମ ସ୍ଵାମୀ ଆଉ ତମ ପୁଅ ତିନି ଜଣ ରହୁଚ?
ହଁ। ଏଇ ବର୍ଷା ପାଗ କାଲି ଏମିତି ଝିପ୍ ଝିପ୍ ଲଘୁଚାପ ବୋଧେ ଅଛି କହୁଥିଲେ ସେ ମାନେ ଅଛି ମେ ଲାଷ୍ଟ ଆଡ଼କୁ ମନ୍ଥ ଲାଷ୍ଟ ଆଡ଼କୁ ଏବେଠାରୁ କଣ ହେଲାଣି। ହଉ ଯଉଁ ଗରମ ହେଉଥିଲା ପ୍ରବଳ ଗରମ।
ବର୍ଷାତ ବହୁତ୍ ଦିନି ହେଲା ହେଇନଥିଲା ଗରମ ଯୋଉ ଭଳିଆ ହଉଥିଲା ବର୍ଷା ହେଲେ ହେ ଭଲ ଲାଗିବ ଏମିତି ଯେମିତି ଅଛି ପାଗ ଏବେ ଯେମିତିବି ଅ କିଛି ଭଲ ଅଛି ବେଶୀ ଗରମ ନାଇଁ କି ଥଣ୍ଡାବି ଲାଗୁନି କିଛି ନାଇଁ ଭଲ ଅଛି।
ଏମିତି ଭଲ ରଜ ପାଖାପାଖିତ ପ୍ରାୟ ବର୍ଷା ହୁଏ ଏଥିରେ ରଜରେ କେମିତି ବର୍ଷା ହେଇନି। ଝିପ୍ ଝିପ୍ ହେଇଚି ସଂଧ୍ୟା ବେଳକୁ ହେଇଚି। ଆମେ ଯାଇଥିଲୁ ବୁଲାବୁଲି କରିବାକୁ ଝିପ୍ ଝିପ୍ ଷ୍ଟାର୍ଟ ହେଇଥିଲା।
ତମେ କୁଆଡ଼େ ରଜରେ ଯାଇଥିଲ ବୁଲିବାକୁ?
ଉ ବାହାରକୁ ଏତେ ଯିବୁ ବୋଲି ଏଇ ପାଖ ଆଖ ଯିବୁ ବୋଲି ବର୍ଷା ଯେତେବେଳେ ଆମେ ବାହାରିଲୁ ସେତିକି ବେଳେ ଝିପ୍ ଝିପ୍ ହବ ତାପରେ ଆଉ ହବନି ତାପରେ ପୁଅବି ଶୋଇପଇଲା
ପୁଅବି ଶୋଇ ପଇଲା ଆଉ ହେଇ ପାଇଲାନି ହଁ ଚାଲିଲାଣି ଏବେ ଟିକେ ଟିକେ କଥା କହୁଚି ଏମିତି ଆଉ। ଏଇଆ ଆଉ। ତମେ କଁ ବା ଇଏ ର ବାହା ଯଉ କଁ ରୋଷେଇ ସବୁ ଶିଖିଯାଇଚ?
ହଁ ବାହାରେ ରହିକି ରୋଷେଇ ଶିଖି ଯାଇଚି ଯେତିକି ମୁଁ ନିଜେ ଖାଏ ବନାଏ। ସେତିକି ମୁଁ ଶିଖି ଯାଇଚି ବାହାରେ
ଏ ଆଡିସନାଲ୍ ବନା ଯେଉଁ ଇଏ ବନେଇବା ପାଇଁ ଆଉ ଅଲଗା ଜିନିଷ ସବୁ ବନେଇବା ପାଇଁ ଏ ଟାଇମ୍ ହଉନଥିବ ତ
ନା ଅଲଗା କିଛି ବନେଇବା ପାଇଁ ଟାଇମ୍ ହୁଏ କିନ୍ତୁ ଉ ତ ବନେଇଲେ ଟାଇମ୍ ସେ ରୋଷେଇରେ ଟାଇମ୍ ପଳେଇଯିବ। ସବୁ ସମୟ ପଳେଇଯିବ ଟାଇମରେ। ତ ଅଲଗା ତମେ ପାଠ ପଢି ପାରିବନିକି କିଛିବି କରିପାରିବନି। ଯୋଉଟା ବହୁତ୍ କମ୍ ଟାଇମରେ ହେଇପାରିବ ତସେଇଟାକୁ କରିକି ଖାଅ।
ଏ ମସଲା ଜିନିଷ କିକଣ ସେମିତି ବନେଇ ନଥିବ ଏଇ ଭଜା ଡାଲି ଯାହା ଏଇଆ କର ମୁଁତ ସକାଳୁ ସେଇଆହିଁ କରୁଚି।
ମସଲା ଜିନିଷ ବନାଉ ବନା ମସାଲା ଆଉ କେତେ ଡାଲି ଭଜା କେତେ ଖାଇବ।
ସବୁବେଳେ ଡାଲି ଫାଲି ଖାଇ ଖାଇକି ଆଉ ଖାଇହବନି।
ହଁ।
ଡେଲି ଡେଲିକି ସେଡାଲି ତୁଖାଲି କରୁ ଡେଲିବି ସେଡାଲିକି ଖାଇକି ରହିହବନି ମୁଁତ ଡେଲି ଡାଲି ଖାଇଲେ ମୁ ଚି ଚିଡ଼ି ଚିଡ଼ି ହେଇଯାଏ ନହେଲେ ଅଲଗା ଅଲଗା ଡାଲି ଖାଇଲେ କିଛି ଲାଗିବନି। ଯେମିତି ହେଲା ଆଉ କୋଳଥ ଡାଲି ମୁଗ ଡାଲି ଏମିତି ଅଲଗା ଅଲଗା ଟାଇପର ଖାଇବ କିଛି ଲାଗିବନି ଏ ଡେଲି ହରଡ଼ ଡାଲି ଖାଇଲା ବେଳକୁ ଚିଡା ଲାଗିବ।
ତମେ ଏବେ ଟିକେ ମୋଟା ହେଲଣିନା ସେମିତି ଅଛ ପତଳା?
ଉଁ ନା ମୁଁ ମୋଟା କୋଉଠି ହେଲିଣି ଛୁଆ ହେଲା ପରେ ଆହୁରି ପତଳା।
ଆହୁରି ପତଳା ହେଇଯାଇଚ।
ଛୁଆ ହେଲା ପରେ ଏକୁଟିଆ ଛୁଆକୁ ସମ୍ଭାଳିଲା ବେକୁ ହେମି ହେଇଯାଏ ଆଉ କଁ କରିବା ସମ ତ ହେଇଆ ଏକୁଟିଆ ସମ୍ଭା, ତା ପରେ ଜଏଣ୍ଟ ଫ୍ୟାମିଲୀ ରେ ରହିଯିବ ଟିକେ ସମସ୍ତେ ରହିଥିବେ, ସମସ୍ତେ ଛୁଆକୁ ଦେଖିଦେଲେ କିଛି ଲାଗିବନି, ଏଠି- ମାନେ ଏକୁ- ଏକୁଟିଆ ସବୁ କାମ ସମ୍ଭାଳ, ଛୁଆ କୁ ସମ୍ଭାଳ, ଟିକେ ଏପଟ ସେପଟ ହେଇଯାଏ ଆଉ କଣ କରିବା।
ତମ କଥା ଏତେ ଧୀରେ ଶୁଭୁଚି କଣ?
ମୁଁ ବୋଧେ ଏଇ ଯୋଉ ଘର ଭିତରେ ବସିଲା ବେଳକୁ ଇଏ ହଉଚି, ଏଇ ଝ ମାନେ ଝ ତା ପାଖକୁ ଆସିଲେ ଠିକ୍ ଶୁଭୁଛି।
ଝର୍କା ପାଖେ, ଏବେ ଶୁଭିଲା ନା?
ହଁ, ଏବେ ଶୁଭୁଚି।
ଏ ବ ନେ ନେଟୱାର୍କ ଟିକେ ଇଏ ହେଉଥିବ, ଅପ ଡାଉନ୍ ହେଉଥିବ ଆଉ। ଅ ଫୁଣି କେବେ ଘରକୁ ଯାଉଚ?
ପୁଣି କେବେ ଯି ବି, ଏବେ ଯିବାର ଥିଲା କିନ୍ତୁ ଏବେ ଟିକେ କାମ ଅଛି ତ ଯାଇପାରିବିନି। ତ ଆଉ ପନ୍ଦର ଦିନ ପରେ ଭାବୁଚି ଯିବି।
ଓହୋ। ଆମେ ବି ଗାଁକୁ ଯାଇଥାନ୍ତୁ, ଏଇ ବର୍ଷା ପାଇଁ, ତାପରେ ଖରାପ ହଉନଥିଲା କି ଜୋରସ ରଜ ପାଖାପାଖି, ଛୁଆକୁ ନେଇକିରି ସା ତ ନଅଟା ହେଲା ମାତ୍ରେ ତ ତୁମେ ଆଉ ବାହାରି ପାରିବନି ଘରୁ ଆଉ। ଏମିତି ଖରା ହେଉଥିଲା।
ହଁ।
ଆଉ ଛୁଆକୁ ନେଇକି ଯିବାକୁ ଭାରି ଟେନସନ୍ ଲାଗେ।
ତାପରେ ଗାଁ ରେ ବହୁତ ଗରମ।
ଗାଁରେ ଲାଇନ ପଳେଇଲେ କେମିତି ହଉଚି ମାନେ ବର୍ଷା ଟି ଟିକେ ହବ ମାନେ, ଲାଇନ୍ ପଳେଇବ।
ଲାଇନ ପଳେଇବ, ତାପରେ ଗାଁ ରେ ବହୁତ ଗରମ। ମ ବାହାର ଅପେକ୍ଷା ଗାଁରେ ବହୁତ ଗରମ।
ଆଗରୁ ଟିକେ ପବନ ଫବନ ଦଉଥିଲା, ଗାଁ ଟିକେ ଇଏ ଲାଗୁଥିଲା। ଏବେ ଗାଁରେ ଏତେ
ହଁ ଟିକେ ବର୍ଷା ହବ ମାନେ, ଲାଇନ ପଳେଇବ ସାଙ୍ଗେ ସାଙ୍ଗେ ଗାଁ ରେ।
ଏବେ ଯୋଉ ଏକଖାଥରେ ରୋଷେଇ ସାରି ଦେଉଥିବ, ନା ରାତିକି ପୁଣି ରୋଷେଇ କର?
ନାଇଁ ମୁଁ ଦିନରେ କରିଦିଏ, ଯଦି କୋଉ ଦିନ ଭାତ ଖାଇବାରେ ଥାଏ, ମୁଁ ଏ ଭା ତ ଏକାଥରେ କରିଦିଏ, ରଖିଦିଏ ରାତିକୁ, ରାତିକୁ ଖାଏ ଭାତ। ଯଦି ଭାତ ଖାଇବାର ଇଛା ଥିବ, ତାହେଲେ ରଖିଦେଇଥାଏ। ନାଇଁ ତ, ମୁଁ ପୁଣି ଥରେ ରୁଟି କରେ ଆସିକି। ରୁଟି ତା ସହିତ ଗୋଟେ କଣ କରିବି, ଆଉ ଗୋଟେ କଣ କରିକି ଖାଏ ଆଉ।
ଖରାଦିନେ ଏଇ ପଖାଳ ଖାଇକି ରହି ହେଇଯିବ, ଏ ଯେଉ ଶୀତ ଦିନେ ଶୀତଦିନେ ପାଇଁ ଏକାଥାରେ ରାଣିିଦେଲେ ବାହାରେ ରଖିଲେ ବି, ରହିଯିବ ଯେ ମେନେ ଏଇ ଖରାଦିନେ ଟିକେ ଖରାପ ହେଇଯାଏ।
ହଁ, ଶୀତ ଦିନେ ଭାତ ଖାଇବାକୁ ଇଛା ହୁଏନାହିଁ, ଶୀତ ଦିନେ ରୁଟି କରିବାକୁ ଇଛା ହୁଏ, ଗରମ୍ ଗରମ୍ ରୁଟି ଖାଇଲେ
ହଁ, ଗରମ ଗରମ ରୁଟି, ଆଉ ସେ ବନେଇକିରି, ଯାଇକିରି, ପୁଣି ଆସିକିରି ଇଏ କଲାବେଳକୁ ଆଉ କାମ ସାରିକି ଆସିକି କଲାବେଳକୁ ବି ଇଏ ହାଲୋ।
ତାପରେ ରୁଟି କରିବ ମାନେ ତା ସହିତ ଆଉ ଗୋଟେ ନିହାତି ଗୋଟେ ଖାଇବା ନ କଲେ ରୁଟି ଟା କେମିତି ଖାଇବ।
ହଁ, ରୁ
ତମେ ଭାତ ଖାଇଲେ ଆଉ ଯଦି ପ ଖାଳ ଭାତ ଖାଇବ ଆଳୁ ସିଝା ଲଗେଇକି ତ ମ ଖାଇଦବ।
ହଁ।
ଆଚାର ଆଳୁ ସୀଜା ଅ ମାନେ କିଛି ଗୋଟେ ପାଗ କରିଦେଲେ ଖାଇ ହେଇଯିବ ଖରା ଦିନେ।
ଏତେ ପଖାଳକୁ ଏତେ ଜିନିଷ ଦରକାର । କିଛି ବି ହେଲେ ଚଳିଯିବ। ମୋର ତ କିଛି ନହେଲେ ମିକ୍ସଚର୍ ହେଇଗଲେ ବି ଚଳିଯିବ।
ହଁ ମିକସଚର ରେ ଖାଇ ହେଇଯିବ ବି। ତମେ ଆହୁରି ତାହେଲେ ପତଳା ହେଇଯାଇଚ।
ଝଡ଼ି ତ ଯାଇଛି ଆଉ କଣ କରିବା କାମ କାମ ହେଲେ ସେମିତି ହବ।
ନାଇଁ ବେଶୀ ପି ପିଲା ହେଇଗଲା ପରେ ତମେ କାମ ଟିକେ ଅଧିକ ବଢିଯିବ ନା। ଉଁ ଜଣଙ୍କ
ନା ମାନେ ଝଡ଼ିଛି ମାନେ ଓଜନଟା ମୋର ଯେତିକି ଅଛି ସେତିକି ଖାଲି ଟିକେ ଝଡଲା ଦେଖାହେଉଛି ଆଉ। ଏ ଫେସ୍ ରୁ ଟିକେ ଝଲା ଲାଗୁଛି ମୁହଁରୁ ଆଉ।
ମୁହଁରୁ ଝଡିଲା ହଁ କିଛି ତ ଝଡିଲେ ମୁହଁ ତ ଆଗେ ଦେଖାଯାଏ ଝଡିଗଲା ଭଳିଆ।
ଆଗୁରୁ ଝଡଲା ଭଳିଆ ଦେଖାହବ ଆଉ। ତେବେ ଆମେ ବ୍ୟାଚଲର ଟାଇମରେ ଅଭିଆରି ଟାଇମରେ ଟିକେ କଣ କିଛି ଏତେ ଲୋଡ ପଡ଼େନି। ବା ହେଇସାରିଲେ ଟିକେ ଲୋଡ ଏମିତି ଆଉ।
ହଉ ହଉ।
ହଉ ଆଉ କ ହଁ ହଁ ରଖ।